ହାଲୋ।
ଜୟ ଜଗନ୍ନାଥ।
ଜଏ ଜଗନ୍ନାଥ।
ଆପଣଙ୍କୁ ଭଏସ ମୋର ଶୁଭ ଯାଉଛି
ଆଜ୍ଞା ନିହାତି।
ଆପଣଙ୍କ ଆବାସ କ୍ଲିୟର ମାନେ କ୍ଲିୟର ଶୁଭାଯିବନି।
ମୋ କଥା ଆପଣଙ୍କୁ ସୂଭାଗଲା ବର୍ତ୍ତମାନ।
ଗୋଟେ ଅଲଗା ସାଉଣ୍ଡ ସୁଭାଯାଉଛି ସବୁ।
ବର୍ତ୍ତମାନ ଠିକ ଠାକ ଆସିଲା ନା।
ଆଜ୍ଞା।
କଣ କରୁଚନ୍ତି ଆପଣ?
ବସିଛି ଆପଣ କଣ କରୁଚନ୍ତି?
ମୁଁ ବର୍ତ୍ତମାନ ଖାଇକି ଉଥିଲି ଆପଣ ଖାଇସାରିଲେଣି
ନାଇଁ ଖାଇ ନାହିଁ।
ଏତେ ରାତିରେ ଏତେ ରାତିରେ ହେଲାଣି ଆପଣ ଖାଇନାହାନ୍ତି। ଗରମ କେମିତି ଲାଗୁଚି ଆପଣଙ୍କୁ?
ହୁଁ।
ଗଛ ନାହିଁ ଆପଣଙ୍କ ଘର ପାଖରେ
ଅଛି।
ଗଛ ଅଛି ଗରମ କେମିତି ଲାଗୁଚି?
ଅଛି ଆପଣ କଣ ଖାଇଚ
ଭାତ ଡାଲି ପୋଟଳ ଆଳୁ କଷା।
ଆଛା ଆପଣ କଣ ନିଜେ ରୋଷେଇ କରୁଚନ୍ତି ନା ଘରେ ନା କିଏ ବନେଇ
ମୁଁ ନିଜେ ରୋଷେଇ କରିଛି।
ମ ନିଜେ ରୋଷେଇ କରୁଛ?
ଆଜ୍ଞା।
କଣ ପୋଟଳ ବେଳ କସା କେମିତି କଲେ ଆପଣ?
ଆପଣ କଣ ନିଜେ ରୋଷେଇ କରୁଛନ୍ତି?
ନାଇଁ ମୋ ଭଉଣୀ ମତେ ରୋଷେଇ କରିଦିଅନ୍ତି କେତେବେଳେ କେମିତି ମୋର ବି ରୋଷେଇ କରେ।
ପୋଟଳକୁ କସା ଆପଣ ଜାଣିନାହାନ୍ତି?
କରେ।
ବହୁତ ସହଜ ଉପାୟ କରି ଜାଣିଲେ ସବୁ ହିଁ ସହଜ ଲାଗିବ।
ଆଚ୍ଛା ମତେ ତରକାରୀ କିଛି ଆସେନି ତ ସେଥିପାଇଁ ପଚାରିଲି।
ଆଚ୍ଛା ଠିକ ଅଛି ହଉ ମୁଁ କହିଦେବି ଆପଣଙ୍କୁ ଆପଣ ଜାଣିଯିବେ ଆଉ। ପୋଟଳ ଆଳୁ ନେଇକି ଧୋଇଦେବେ ଫାଷ୍ଟ। ପ୍ରଥମେ ପୋଟଳ ଆଳୁ ନେଇକି ଧୋଇଦେବେ।
ଆଜ୍ଞା।
ତାପରେ ପୋଟଳ ପୋଟଳ, ଆଳୁକୁ ଠିକ ଠାକ କାଟି କାଟିବେ ଠିକ ତା ସାଇଜ୍ ୱାଇଜ।
ହଁ ଯେମିତି ଦରକାର ସେମିତି କାଟିବ ଠିକ ଅଛି କାଟି ମତେ ଯେମିତି ଦରକାର ମୁଁ ସେମିତି କାଟିବି।
ଆଜ୍ଞା ତାପରେ ତେଲରେ ତାକୁ ଠିକ ସେ ଭାଜି ଦେବେ। ତେଲରେ ଭାଜି ସାରିଲା ପରେ ତା ତା ପାଇଁ ଯାହାବି ମସଲା ଦରକାର ମସଲା ବାଟି ନେବେ।
ଆଚ୍ଛା କଣ ମସଲା ଦରକାର ତା ପାଇଁ? ମୁଁ ତ ଜାଣିିନାହିଁ ବୋଲି ଆପଣଙ୍କୁ ପଚାରିଲି।
ଆଚ୍ଛା ଅଦା, ରସୁଣ, ପିଆଜ ଆଉ କିଛି ଟମାଟୋ। ୟାକୁ ଭଲ ଭାବରେ ବାଟି ନେବେ।
ଆଚ୍ଛା।
ତାପରେ ଗୋଟେ ଗୋଟେ କଡେଇ ନେବେ।
ହୁଁ।
ତାପରେ ତେଲ ପକେଇବେ।
ଆଚ୍ଛା।
ତେଲ ପକେଇକି ହାଲକା ଚିନି ଟିକେ ଦେବେ।
ଆଚ୍ଛା।
ଚିନି ଟିକେ ଦେଇକି ତେଜପତ୍ର ତେଜପତ୍ର ଯ ତେଜପତ୍ର ଗୋଟ ଡାଲଚିନି ଗୁଣ୍ଡ ଯ ଦେବାର ଥିବ ସେବେ ଦେଇଦେବେ ସାଙ୍ଗେ ସାଙ୍ଗେ ନହେଲେ ପରେ ଦେଲେ ବି ପରେ ଦେଲେ ବି ଚଳିବ।
ଆଛି।
କିନ୍ତୁ ତେଲ ସହିତ ଚିନି ଟିକେ ହାଲକା ଚିନି ଟିକେ ତାପରେ ତେଜପତ୍ର ଦେଇଦେବେ।
ଆଚ୍ଛା।
ତାପରେ ତାପରେ ହାଲକା ଜିରା ଟିକେ ଦେଇଦେବେ ହାଲକା ପୁରା ଦୁଇରୁୁ ତିନିଟା।
ଆଚ୍ଛା ।
ନିହାତି ହଁ ଗଣିକି ଦେଲେ ବି ଚଳିବ ସେମିତି ଦି ତିନିଟା ଦେଇଦେଲେ ବି ଚଳିବ।
ଆଚ୍ଛା।
ତାପରେ ଉ ଟିକେ ହାଲକା ସିଏ ଜିରା ଟା ଫୁଟିବ ନା ଗରମ ତେଲ ପଡିଲେ ଥିବେ ପିଓଜ ନେଇଥିବେ ପିଓଜ ଦେବେ ପିଓଜ ପିଓଜ ହାଲକା।
କେତେ ପରିମାଣ ର କଣ ଦେଲେ ମାନେ ଠିକ ହବ?
ଆପଣ ପୋଟଳ ଆଉ ଆଳୁ ଯେତିକି ପରିମାଣ ନେଇଥିବେ ତାହା ସହିତ ଯେତିକି ଠିକ ହବ ଆପଣ ସେତିକି ପରିମାଣର ପିଆଜ ନେବେ।
ଆଛା ଆ ଠିକ ଅଛି।
ତାପରେ ପିଆଜ ନେବେ, କଟା କାଟି ଥୀବା ପିଓଜ ନେବେ ପିଆଜ ନେଇ ସାରିଲା ପରେ, ତେଲରେ ପକେଇବେ। ପିଆଜ ନେବେ
ଆଚ୍ଛା ଠିକ୍ ଅଛି।
ଗରମ ତେଲ ରେ ପକେଇବେ ତେଲରେ ପକେଇ ସାରିଲା ପରେ ସେ ଟିକେ ଲାଲି ଲାଲ ଲାଲ ହେଇ ଆସିବ ଲାଲ ଲାଲ ହେଇ ଆସିବା ପରେ ତାପରେ ଲଙ୍କାାଗୁଣ୍ଡ ଟିକେ ଦେବେ।
ଆଚ୍ଛା।
ଲଙ୍କାାଗୁଣ୍ଡ ଟିକେ ଦେଇ ସାରିଲା ପରେ, ତାପରେ ମସଲା, ତାପରେ ଟମାଟୋ ଟମାଟୋ ଆପଣ କାଟିକି ରଖିଥିବେ ଦିଟା ଟମାଟୋ ଅଧିକା ଟିକେ ଟମାଟୋ ପକେଇବେ ପୋଟ ବଳୁ ତରକାରୀରେ ଅଧିକା ଟିକେ ଟମାଟୋ ପଡେ।
ଆଚ୍ଛା ଅଧିକା ବଢିବ ଅଧିକା କଦେ ଖଟା ହେଇଯିବାନି।
ଅଧିକା ଅଧିକା ମାନେ ପୋଟ ଆଳୁ ତକା ଟା ଖଟା ଖଟା ଟିକେ ଲାଗିଲେ ଭଲ ଲାଗିବ।
ଆଚ୍ଛା ଆଚ୍ଛା। ଭାବୁଛି ଆପଣଙ୍କୁ ଖଟା ବୋଧେ ପସନ୍ଦ ସେଥିପାଇଁ।
ହଁ, ମତେ ନୁହଁ ପୋଟଳ ଆଳୁ ତରକାରୀ ଟା ଖଟା ଟିକେ ଲାଗିଲେ ହିଁ ଭଲ ଲାଗିବ ଖଟା ମିଠା ଥିଲେ।
ଆଚ୍ଛା ଆଚ୍ଛା।
ତାପରେ କାଟି ତାପରେ କାଟିଥିବା ଟମାଟୋ ସେଥିରେ ପକେଇବେ ସିଏଟିକେ ରେଡ କଲର ଲାଲ ଯେତେବେଳେ ହେଇ ଆସିବ ତାପରେ ମସଲା ପକେଇବେ। ଆପଣ ବାଟିଥିବ ମସଲା ଅଦା, ରସୁଣ, ପିଆଜ ବାଟିଥିବେ ଯୋଉ ମସଲା
ପକେଇକି ବାଟିବା ପାଇଁ ପୁଣି
ସେ ଆଜ୍ଞା ଅଧିକା ହବନି। ଟମାଟୋ ଭାଜିଲା ବେଳକୁ ଟମାଟୋ ପିଆଜ ପରେ ଗୋଟେ ଟମାଟୋ ପକେଇବେ ଆଉ ଯେତେବେଳେ ବାଟିବେ ଆପଣ ସେଇଠା ଟାଇମ ରେ ଗୋଟେ ପକାଇବ।
ଆଚ୍ଛା ଆଛା ଠିକ୍ ଅଛି।
ତାପରେ ମସଲା କୁ କୋଡିଏ ରୁ ତିରିଶ ମିନିଟ ପନ୍ଦର ର କୋଡିଏ ମିନିଟ ଭଲ ଭାବରେ କଷିବେ
ଆଚ୍ଛା।
ଠିକ ସେ କଷି ଆସିଲା
ପନ୍ଦର ରୁ ତିରିଶ ମିନିଟ କରିବି କୋଡିଏ ମିନିଟ୍ କରିବି।
ପନ୍ଦରରୁ କୋଡ଼ିଏ ମିନିଟ୍।
ମାନେ ତରକାରୀ ଟୋଟାଲ ଆଇଟମ ଟା କେତେ? କେତେ ସମୟ ଲାଗିବ ଆପଣଙ୍କୁ ଘଣ୍ଟେ ଦି ଘଣ୍ଟା।
ୃଦୟ ଆପଣଙ୍କୁ ଉ ପଇଁତିରିଶ ମିନିଟ ଚାଳିଶ ମିନିଟ ରେ ହେଇଯିବ। ତ ପନ୍ଦର ମିନିଟରୁ କୋଡିଏ ମିନିଟ୍ ଭିତରେ ଆପଣ କସିବା କଷିବା ସମୟରେ ହଳଦୀ ଗୁଣ୍ଡ ସେଥିରେ ଦେଇଦେବେ। ଯେତିକି ପରିମାଣ ଆପଣ ଯେତିକି ଆପଣ ଯେତିକି ଖାଆନ୍ତି ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ତାପରେ ହାଲକା ଗୁଲମରିଚ ଗୁଣ୍ଡ ଟିକେ ଏଥି ପତ୍ର ଟିକେ ପକେଇଦେବେ ଆଉ ଯଦି ଆପଣ ଚାହିଁବେ ଚାହିଁବେ ବି ଯଦି ସେଥିରେ ତରକାରୀ ମସଲା ପକେଇ ପାରିବେ ଯଦି ଚାହିଁବ ପକେଇ ପାରିବେ ନ ଚାହିଁଲେ ବି ନ ପକେଇଲେ ବି କିଛି ଅସୁବିଧା ନାହିଁ। ଏତିକି ପକେଇବେ ଏତିକି ପକେଇଲା ପରେ
କୋଉ ତରକାରୀ ମସଲା ପକେଇଲେ ଭଲ ଲାଗିବ।
ତରକାରୀ ମସଲା ଗୋଟେ ମିଳୁଚି ଦୋକାନରେ ଆପଣ ସେଇଟା ଆଣିକି ସେଇଟା ଆଣିକି ଆପଣ ପକେଇବେ ପକେଇ ସାରିଲା ପରେ ଦୁଇ ଦୁଇ ମିନିଟ ଦୁଇ ମିନିଟ ଠିକ୍ ଠାକ୍ ଟିକେ ଘାଣ୍ଟି ଦେବେ ଘାଣ୍ଟି ସା ରୁଚି ମସଲା।
ରୁଚି ଆଚ୍ଛା ଆଚ୍ଛା।
ତାପରେ ହୁଁ ପୋଟଳ ଆଳୁ ଆମେ ଯୋଉ ପୋଟଳ ଆଳୁ କାଟିକି ତେଲରେ ଭାଜିକି ରଖିଥିବା। ତାକୁ ତାପରେ ତା ଦେହରେ ପକେଇବା। ତା ଦେହରେ ପକେଇ ସାରିଲା ପରେ
ହୁ।
ଉଁ ଆପଣ ପୋଟଳ ଆଳୁ ତ କଷା ଯଦି ଚାହିଁବେ ପାଣି ଦେବେନି ଯଦି ତରକାରୀ କରିବେ ତ ଅଧିକା ଟିକେ ପାଣି ଦେବେ।
ଆଛା।
ବୁଝିପାରିଲେ ତା ଉପରେ ପାଣି ଢାଳିଦବା ପାଣି ଢାଳି ଦେଇ ସାରିଲା ପରେ ପା ଚରୁ ଦଶ ମିନିଟ୍
ହ ହୁଁ ଉଁ। ପାଞ୍ଚରୁ ଦଶମିନିଟ୍ ହହାଲୋ। ହଁ ପାଞ୍ଚ ରୁ
ପାଞ୍ଚରୁ ଦଶ ମିନିଟ୍ ଫୁ-ଟିକେ ଫୁଟିବା ପାଇଁ ଛାଡିଦବା।
ଆଚ୍ଛା।
ତାପରେ ଲାଷ୍ଟରେ ଯେତ ମାନେ ଆମେ ଓହ୍ଲେଇବା ତରକାର ଟାକୁ ଯେତେବେଳେ ଓହ୍ଲେଇବା ସେତେବେଳେ ତା ଉପରେ ଗରମ ମସଲା ଟିକେ ପକେଇବା ଆଉ ଧନିଆ ଟିକେ ପକେଇବା। ମେଥି ପତ୍ର ସେତେବେଳେ ଟିକେ କମ ପକେଇଥିବେ।
ଧନିଆରେ କଣ ପାଉଡର ପକେଇବ ନା ପତ୍ର ପକେଇବ?
ନିଆ ପତ୍ର ଧନିଆ-ପା ଧନିଆ ର ଧନିଆ ଗୁଣ୍ଡ ଆମେ ପକେଇଥିଲେ ବା ଯେତେବେଳେ ମସଲା କଷିଲା ବେଳେ। ଲା ଶେଷ ଶେଷ ସମୟରେ ଶେଷ ସମୟରେ ଧନିଆ ପତ୍ର। ଗରମ ମସଲା ହାଲକା ଟିକେ।
ଆଚଛା ହଁ ଯାହା
ଏତିକି ହେଇଗଲା ପୋଟଳ ପୋଟଳ ତରକାରୀ ଆପଣଙ୍କର ହେଇଗଲା ଆଉ।
ଆଚ୍ଛା ଏବେ ତାହଲେ ଖାଇଦିଅନ୍ତୁ। ତାପରେ ଏବେ ମାନେ କଣ କୋଉଥିରେ ଖାଇବେ ଏଇଟା ମାନେ ଭାତରେ ଖାଇବେ ନା ରୁଟିରେ? ଖାଇବେ ଏଟା।
ଆପଣ ଭାତରେ ଚାହିଁଲେ ବି ଖାଇପାରିବେ ରୁଟିରେ ବି ଚାହିଁଲେ ଆପଣ ଖାଇପାରିବେ। ଅଲଗା କିଛି ପରଟାରେ ବି ଚାହିଁଲେ ଆ ଣ ବି ଚାହିଁଲେ ଆପଣ ଖାଇପାରିବେ ଆମେ ପିଠା ଯୋଉ କରୁଛନ୍ତି ପି ଠାରେ ବି ଚାହିଁଲେ ଆମେ ଖାଇପାରିବା ସବୁ କି ସବୁଥିରେ ଆମେ ଖାଇପାରିବା।
ତାହେଲେ ଆପଣଙ୍କୁ ସବୁ ଆସୁଚି ନାଇଁ ରୋଷେଇ ବିଷୟରେ ଆପଣଙ୍କୁ ସବୁ ଆସୁଚି?
ଆପଣ ଏତେ ରାତ୍ରି ପର୍ଯ୍ୟନ୍ତ ଆପଣ ଏତେ ରାତ୍ରି ପର୍ଯ୍ୟନ୍ତ ଖାଇନାହାନ୍ତି ଖାଇବେ କେ ତବେଳେ ଆପଣ
ଖାଇ ନାଇଁ ଖାଇବି।
ଆ ବହୁତ ବହୁତ ସମୟ ଡେରିରେ ଖାଇଲେ ଖାଦ୍ୟ ହଜମ ହୁଏ ନାଇଁ। ଆପଣଙ୍କ ଶରୀର ଉପରେ ପ୍ରଭାବ ପଡିବ ଜାଣିଚନ୍ତି ନା।
ଆଛା ହଉ ଖାଇଦବା।
ରାତ୍ରି ଏଗାର ହେଲାଣି ଆପଣ ଏପର୍ଯ୍ୟନ୍ତ ଖାଇନାହାନ୍ତି ।ଆପଣ ଖାଇନାହାନ୍ତି ଆପଣଙ୍କ ଶରୀର ଉପରେ ପ୍ରଭାବ ପଡିବ ଶରୀର ଉପରେ ପ୍ରଭାବ ପଡିଲେ ସାରା କାଲିର ସକାଳ ସାରା ଦିନ ଆପଣ ବହୁତ କଷ୍ଟରେ ଯିବ। ଲେ-ଉ-ଉଁ ଅତ୍ୟଧିକ ଡେରିରେ ଖାଇ ଖାଇଲେ ଆପଣଙ୍କ ଖାଦ୍ୟ ହଜମ ହବନି। ଖାଦ୍ୟ ହଜମ ନହଲେ, ଆପଣଙ୍କୁ ନିଦ୍ର ନିଦ୍ରା ଆପଣଙ୍କର ଭଲସେ ହବନି।
ଆଛା, ଆପଣଙ୍କ ଶୁଭ ନାମଟି କଣ?
ମୋର ଶୁଭ ନାମ ମାନସ ବାରିକ। ଆପଣଙ୍କର?
ମୋ ନା ରାଣୀ।
ରାଣୀ!
ଆଜ୍ଞା,
ଶୁଭ ନାମଟି କଣ ଖାଲି ରାଣୀ ନା?
ମୁଁରେ ରାଣୀ ଖାଲି ଡାକିବେ ଆପଣ।
ଆଜ୍ଞା, ସାଙ୍ଗ ଆପଣ କୋଉଠି ରହୁଛନ୍ତି?
ଭୁବନେଶ୍ଵରରେ। ଆପଣ କୋଉଠି?
ମୁଁ କଟକରେ ରହୁଛି। ଆପଣଙ୍କ ଘର ଟା କୋଉଠି?
ଆମର ପୁରା ଏଇ ଭୁବନେଶ୍ଵରରେ।
ଘରେ ଆଉ କିଏ କିଏ ଅଛନ୍ତି ଆପଣଙ୍କର ସାଙ୍ଗ?
ମୁଁ ମୋର ଦୁଇ ଭଉଣୀ ଅଛନ୍ତି।
ପିତାମାତା ନାହାଁନ୍ତି।
ପିତା ମାତା ଅଛନ୍ତି।
ପିତାମାତାଙ୍କ କଥା କହିଲେନି ଆପଣ! ଖାଲି ଦୁଇ ଭଉଣୀ କଥା କହିଲେ, ଭ୍ରାତା ନାହାଁନ୍ତି।
ଭ୍ରାତା ନାହାଁନ୍ତି। ମାନେ ନିଜର ଭ୍ରତା ନାହାଁନ୍ତି। କିନ୍ତୁ ନିଜ ଠାରୁ ବଳି କି ମୋର ଭାଇ ଅଛନ୍ତି? ମାନେ ନିଜ ପରି ସେ ପୁରା ବ୍ୟବହାର କରନ୍ତି, ସେମତି।
ପିତାମାତା ଦୁଇ ଜ ପିତାମାତା ଦୁଇ ଜଣ, ଆପଣଙ୍କ ଦୁଇ ଭଉଣୀ ଦୁଇ ଜଣ।
ଆଜ୍ଞା। ଛା ହଉ ଠିକ୍ ଅଛି। ଆପଣଙ୍କର ରାଖି ହେଇଗଲାଣି ଆପଣ ଟିକେ ରେଷ୍ଟ ନିଅ। ଆପଣଙ୍କୁ ଟିକେ ଛାଡିକିନା
ଆଜ୍ଞା, ରଖୁଛି ଶୁଭରାତ୍ରି।